ଜୟ ଜଗନ୍ନାଥ। କଣ କରୁଥିଲ?
ଖାଇକି ଏଇ ଟିକେ ବାରିରେ ଅଛି ଆଉ ଏଇ ଗାଈ ଗୋରୁଙ୍କୁ ଟିକେ ଅନେଇଛି।
ଓହୋ ତମେ ଗୋ ମାତା ଗୋରୁ ସବୁ ରଖିଛ।
ହଁ ଆମର ଦିଟା ଗାଈ ଦିଟା ବାଛୁରୀ।
ହଁ ତାଙ୍କ ସେବା କରୁଥିବ ଆଉ। ଯାହା ହଉ ବହୁତ ପୁଣ୍ୟ ଅର୍ଜନ କରିବ ଆଉ।
ଆମର ଗାଈ କାମ କରୁ କ୍ଷୀର ଦୁଉଁ।
ଆରେ ବା ବଢ଼ିଆ ଆଉ ଆଉ କେମିତି କଣ ଲାଗେ ଗୋରୁ ଗାଈ ତାଙ୍କ ଯେଉଁ ଗୋବର ଗୁହାଳ ବହୁତ ବଢ଼ିଆ ଲାଗେ ଯାହା ହଉ ଆପଣଙ୍କ ଠାରୁ କିଛି ଶିଖିବାର ଅଛି। ଆପଣଙ୍କ ମନଟି ଅତ୍ୟନ୍ତ ପବିତ୍ର ମନ। ଆଜି କାଲି ବି ଆଜିିକାଲି ବି ଆପଣ ମାନେ ସେଇ ଗୋରୁ ଗୁହାଳରେ କାମ କରୁଛନ୍ତି ଖୁସି ହଉଛନ୍ତି ଯାହା ଆଉ। ଆଉ ଆଜି ଖାଇଚନ୍ତି କଣ?
ଖାଇଛି ଦ ପଖାଳ ଆଳୁ ଭର୍ତା ପ ପୋଟଳ ଆଳୁ ଭଜା ଆଉ ମଟର ତରକାରୀ।
ଓଡିଆ ଦେଶୀ ଖାଇବା ଆପଣ ଆଜି ଖାଇଛନ୍ତି ଆଉ ଆପଣଙ୍କ ସ୍ୱା ସ୍ଥ୍ୟ ଅବସ୍ଥା କେମିତି ଅଛି?
ହୁଁ ଭଲ ଅଛି ଆଉ।
ଓ ହୁଁ ଆଉ ପରିବାରର ସମସ୍ତେ ଭଲ ଅଛନ୍ତି ତ?
ହଁ ପରିବାର ସମସ୍ତେ ଭଲ ଅଛନ୍ତି ଏମତି ଟିକେ ନିିକେ କାର କଣ ହଉଛି।
ହଁ ଦେହ ପା ଅଛି ତ ଆଉ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ ଆଉ ଆପଣଙ୍କୁ ଖାଇବାକୁ ସବୁଠାରୁ କଣ ଭଲ ଲାଗେ?
ଖାଇବାକୁ ମତେ ମତେ ମୋର ଭାତ ଡାଲମା ଟା ହେଲା ପୁରା ପ୍ରିୟ।
ବାବା ରେ ଯାହା ହଉ।
କାହିଁ ନା ମୋର ଭାତ ଡାଲମା ଆଳୁ ଫାଳୁ ଟିକେ ମଳିମାଳି ଖାଇଦିଏ ଆଉ।
ଓ ପ୍ରିୟ ଖାଦ୍ୟ ଯାହା ହଉ ଆଉ ବୁଲିବାକୁ କୋଉ ଜାଗା ସବୁ ଆପଣଙ୍କୁ ଭଲ ଲାଗେ?
ବୁଲିବାକୁ ଠାକୁର ଜାଗା ଆଉ ସବୁ ମନ୍ଦିର ଫନ୍ଦିର ଯିବା କୁ ଭଲ ଲାଗେ ଆଉ।
ଓହୋ ଆପଣ ଯାଉଛନ୍ତି ମନ୍ଦିର ଫନ୍ଦିର ସବୁବେଳେ ବୁଲିବାକୁ।
ସବୁବେଳେ ଯାଉନୁ ଯେତେବେଳେ ଓଷା ତୀର୍ଥ ପଇଲା ଯାଉ ଆଉ।
ଆଚ୍ଛା ଆପଣଙ୍କୁ ବେଶୀ କଉଁ ଠାକୁରଙ୍କୁ ମାନେ ବେଶୀ ଭଲ ପାଆନ୍ତି ଆପଣ ମାନନ୍ତି ତାଙ୍କୁ।
ଜଗନ୍ନାଥ।
ଜଗନ୍ନାଥଙ୍କୁ ନା ତାଙ୍କ ଚକ ଅ ତାଙ୍କର ଯୋଉ ଚକା ଆଖି, ଖିଲି ଖିଲି ହସ, ନାଲି ନାଲି ଓଠ ପୁରା ତ ମନକୁ କଳା ଶ୍ରୀମୁଖ ମନକୁ ପୁରା ଛୁଇଁ ଯାଉଥିବ ଆଉ ଆଉ ଆମର ଆମର ଯୋଉ ପର୍ବପର୍ବାଣୀ ଅଛି ସବୁ, ଆପଣଙ୍କୁ କୋଉ ପର୍ବପର୍ବାଣୀ ସବୁଠାରୁ ଭଲ ଲାଗେ?
ମତେ ରଜ ଟା ଭାରି ଭଲ ଲାଗେ।
ସବୁଠାରୁ, ଆଉ ଏବେ ତ ରଜ ଗଲା, ଆଉ ଆପଣଙ୍କ ରଜ ଟା କେମିତି କଣ? କଟିଲା ଟିକେ କହିଲେ?
ରଜ ଟା ବହୁତ ବଢିଆ ଲାଗେ, ରାତିରୁ ଉଠି ଗାଧୁଆ ପାାଧୁଆ ସଜବାଜ ହଉ, ପୋଡ଼ ପିଠା କରିକି ଖାଇଲୁ
ଆଚ୍ଛା।
ଆଉ ଦୋଳି ଲାଗିଥିଲା, ପିଲା ଝୁଲିଲେ ବଡ଼ ବି ଝୁଲିଲେ ଆଉ ପିଲାମାନେ ଆମର ରଜ ପ୍ରୋଗ୍ରାମ ସବୁ ଯାଉଥିଲେ
ଆଛା ହଁ। ତାହେଲେ ବହୁତ ଭଲରେ ହଁ ତାହେଲେ ବହୁତ ଭଲରେ କଟିଛି ଆପଣଙ୍କ ରଜ? ଆଉ
ରଜଟା ଆମର ସମସ୍ତଙ୍କ ପାଇଁ ଭଲ।
ହଁ ରଜ ଆମର ରଜ କହିଲେ
ହୁଁ ରଜା ଆମେ ତ ତିନି ଦିନ ପାଳୁଛୁ ଆଉ। ସଜବାଜ ପୁରଇଲେ ଚାରିଦିନି ଆଉ।
ଆଛା, ଆଉ ରଜରେ ଆଉ ସବୁଠାରୁ କହିଲ ରଜରେ କୋଉ ପିଠା ଟା ମାନେ ଭଲ ଲାଗେ ଖାଇବା ପାଇଁ।
ରଜରେ ରଜ ପୋଡ଼ ପିଠା।
ହଁ ଆଉ ଆଉ ଗୋଟେ ଜିନିଷ କଣ ଖାଆନ୍ତି? ରଜର କହିଲେ
ରଜରେ ପାନ ଖାଆନ୍ତି ରଜ ପାନ।
ହଁ ଆଉ ଖେଳ ସବୁ କଣ କଣ ରଜରେ ଖେଳନ୍ତି? କହିଲେ?
ରଜରେ ଲୁଡୁ ଖେଳନ୍ତି, ତାସ ଖେଳନ୍ତି, ବାଗୁଡି ଖେଳନ୍ତି। କବାଡି ଖେଳନ୍ତି।
ଆଛା, ଆଉ ଆପଣ ସେଇ ଯୋଉ ଝୁଲଣି ଝିଲଣି ଦୋଳିରେ, ଆପଣ ଝୁଲିଛନ୍ତି ଏ ବର୍ଷ ରାଜଜରେ କେତେ? କେତେ ପ୍ରକାର ଦୋଳି ଖେଳିଛନ୍ତି ଝୁଲାଣି?
ଦୋଳି ବାଉଁଶ ଝୁଲଣି, ଦଉଡ଼ି ଝୁଲଣି। ଆଉ, ଚର୍କି ଝୁଲଣି।
ଏତେ ପ୍ରକାର ଝୁଲନି?
ହଁ ହଁ, ବହୁତ ପ୍ରକାର ଦୋଳି ଲାଗିଥିଲା ଆମ ଘର ପାଖରେ।
ଆପଣ ମାନେ କୋଉ ଜାଗାକୁ ଗୋଟେ ବୁଲିବାକୁ ଯାଇଥିଲେ? ସେଇଟା ଆପଣଙ୍କୁ ବହୁତ ଭଲ ଲାଗିଛି, ମାନେ ଟିକେ କହିବେ କି ବର୍ଣ୍ଣନା କରିବେ କି କଣ? କୋଉ ସ୍ଥାନକୁ ଯାଇଥିଲେ? ମାନ ବହୁତ ଭଲ ଲାଗିଛି ମାନେ କିଛି ତାର ସ୍ମୃତି କି କଣ ଚମତ୍। କାର ହେବା। ଆ, କିଛି ଏମିତି ଆପଣଙ୍କ ଜୀବନରେ ଅଛି?
ମୋତେ ତ ଭଲ ଲାଗିଛି ନୟାଗଡ଼ ଯାଇଥିଲୁ ଯୋଉ ସେଇ ସେଇ ନୟାଗଡ ଯେତେ ମନ୍ଦିର ସବୁ ବୁଲିଥିଲୁ ବହୁତ ଭଲ ଲାଗିଥିଲା।
ଆଉ ନାତି ମାନେ ତୁମର ମୋର ପୁ ତ୍ର ପଚାରୁଚନ୍ତି ନଡିଆ ଫଳଟି ଆପଣ କୋଉଠି ରଖିଛନ୍ତି? ସେ ନଡିଆଟି କଣ ପାଇଁ ଖୋଜୁଚନ୍ତି ଆଉ ଟିକେ କୁହନ୍ତୁ ତ? ନଡ଼ିଆଟି କଣ ହେଲା?
କୋଉଠି ରଖିଛନ୍ ନଡିଆ?
ନଡିଆଟି କୋଉଠି ରଖିଚି? ଘରେ ରଖିଥିବି ଆଉ କୋଉଠି ରଖିବି।
ଆଉ ତାକୁ କୁହନ୍ତୁ ସେ ପୁରା ଅସ୍ତ ବ୍ୟସ୍ତ ବିଭୋର ହେଇ ପଡିଲାଣି କଣ ବୋଧେ କରିବ ଏଇ ଖରାବେଳେ। ଆଉ ତାକୁ କହି ଦିଅନ୍ତୁ ସେ ତାର କଣ କରିବ ଆଉ। ନହେଲେ ସିଏ ପୁରା ଅଧୀର ହେଇ ପଇଲାଣି।
ନଡିଆ ଛଡା ହେଇନି କିଛି।
ନଡ଼ିଆଟି ଛଡା ହେଇନାହିଁ। ଆଚ୍ଛା, ତାହେଲେ ଆପଣଙ୍କର ସବୁ ଗଛ ଅ ଛି, ନଡିଆ ଗଛ ଘରେ ଅଛି।
ପରା ହେଇଥିଲା। ବସ୍ତାଏ ଖଣ୍ଡେ ଅଛି ସେ କଠା ହେଇଯାଇଚି। ସେଇଟା ଚିରା ହେଇକିରି ତେଲ ହବ।
ଆଚ୍ଛା।
ଆମେ ଚିରି ପାରିବୁନୁ। ଟିକେ ପୁଅ ପିଲା ଚିରି ଦେଲେ ଆମେ ତାକୁ ପାତି କରି ଶୁଖେଇଦବୁ ଆଉ। ହଁ ଏ
ଆଏତ ଓ ପୁରା ମାନେ ଭଲ ସ୍ୱାସ୍ଥ୍ୟ ପାଇଁ କାହିଁକି ନା ଆମେ ଯୋଉ କିଣୁଚେ ବଜାରରୁ ଯୋଉ ତେଲ ତା ଦିହରେ ଅପମିଶ୍ରଣ ବହୁତ ହଉଛି। ଆଉ ସିଏ ତା ଠାରୁ ଘରେ ଯୋଉ ଜିନିଷ ସବୁ ଆମେ ତିଆରି କରିବା ସେ ସବୁ ବହୁତ ଭଲ ଆମ ଶରୀର ପାଇଁକା।
ଆମର ନଡ଼ିଆ ତେଲ ହେଲେ ଭଲ।
ଆଚ୍ଛା।
ଘରେ ଶୁଖେଇକିରି ଆମର ରାନ୍ଧିବୁ ଆଉ।
ଆଉ ଆପଣଙ୍କୁ ରୋଷେଇରେ କଣ ସବୁ ମାନେ କୋଉ ଜିନିଷ ଟା ଭଲ ରୋଷେଇ ଆସେ? ମାନେ ଭଲ ରୋଷେଇ କରିବାକୁ ଆପଣଙ୍କୁ ଭଲ ଲାଗେ। ଆଉ ଭଲ ବି ସେଇଟା କରିପାରନ୍ତି, ଆପଣଙ୍କୁ ସହଜ ଲାଗେ, କୋଉ ରୋଷେଇଟା? ଖାଇବା ପାଇଁ ତ କହିଲେ ଡାଲମା। ରୋଷେଇରେ?
ଡାଲମା, ମାଛ ତରକାରୀ, ଭଜା ଏଇ ସବୁ ଆଉ ଭଲ ଲାଗେ କରିବାକୁ ଆଉ।
ଆଚ୍ଛା।
ଅଁ, ଆଉ।
ଆଉ ଉଁ, ଏଇନା ମାନେ ଦି ପ୍ରହର ଖିଆ ଖାଇସାରିକି ଆପଣ ବିଶ୍ରାମ ବୋଧେ ନେଉଥିଲେ?
ହୁଁ। ଶୋଇଥିଲୁ ଆଉ ଖରା ହଉଚି ପ୍ରବଳ।
ଆ, ହଁ ବହୁତ ମାତ୍ରାରେ ଖରା ହଉଛି। ଆଉ ଯୋଉଠିକି ବି ଆମେ କ କଥା ହଉଛୁ, ଆଜି ବହୁତ ସବୁଆଡେ ଜୋର ଖରା ହଉଚି। ଏ ସୂଯ୍ୟ ଦେବତାଙ୍କ ତାପ ପୁରା ଆଉ ବହୁତୁ ଅଧିକ ମାତ୍ରାରେ ବଢି ଯାଇଛି। ଆଚ୍ଛା, ଆପଣ ଟିକେ ଯୋଉ ଗାଈ ଗୋରୁଙ୍କର କେମିତି ଯ ତ୍ନ ନିଅନ୍ତି ଟିକେ କହିବେ କି ବର୍ଣ୍ଣନା କରିବେ କି କଣ କେମିତି ତାଙ୍କର ସେବା କରନ୍ତି?
ଆମର ଗାଈ ଚାରିଟା ଦିଟା ବାଛୁରୀ। ସେ ଗୁହାଳରେ ଯୋଉ ବନ୍ଧାନ୍ତି ସକାଳୁ ଭୋରୁ ଆସି ପଦାରେ ଗାଈ ବନ୍ଧାନ୍ତି ତେୁ ସେ ଗୋବର କଢାଏ। ଗୋବର କଢା ହେ ଗୋବର ଖରକା ହେ ଗୁହାଳ ସେଠୁ ଦାଣ୍ଡରେ ତାଙ୍କୁ ଭୁସି କଟା ହେଇ ଦିଆ ହଏ ଛଣ ରେ ନଡରେ ସେଠୁ ତାପରେ ପିଇବେ ଆଉ ଖାଇସାରିଲା ପରେ ସେଇଠୁ ପିଇବେ ସେଠୁ ତାପରେ ବିଲରେ ଯାଇ ବନ୍ଧିଲୁ। ବାନ୍ଧିକି ସେଠୁ ଯେମ୍ତି ଖରା ଆଇଲା। ତାକୁ ଫେର ବିଲରୁୁ ଆଣି ଘରେ ବାନ୍ଧିକି ପେଇଇଚୁ, ଏଇନା ଶୋଇଚନ୍ତି ଗାଈ ମାନେ ସବୁ ଆଉ।
ଓ ତାଙ୍କୁ ପିଇବାକୁ ସବୁ କଣ କଣ ଦିଅ ଖାଇବାକୁ ତ ଖାଲି ନଡା ଦିଅ। ପିଇବାକୁ?
ଚୋକଡ଼ା ଲୁଣ ପାଣି ଆଉ ଚୋକଡ଼।
ଆଚ୍ଛା। ଆପଣଙ୍କର ଏଇଥିରେ ଟାଇମ ପୁରା ଅତିବାହିତ ହେଇଯାଇଥିବ। ଆଉ ଆପଣଙ୍କୁ ବି ଭଲ ଶାନ୍ତି ଲାଗୁଥିବ। ଯାହା ହଉ ବହୁତ ଖୁସି ଲାଗ ଆଗିଲା ଆପଣଙ୍କ ମୁହଁରୁ ଏ କଥା ଶୁଣିକି ମାନେ ହୃଦୟକୁ ପୁରା ଛୁଇଁଗଲା ଆପଣଙ୍କୁ ଗାଈଗୋରୁ କାମ କରିକି ଆପଣଙ୍କୁ ଭଲ ଲାଗେ। ମାନେ ମୁଁ ଶୁଣିଚି ଗାଈ ଗୋରୁ କାମ ଯୋଉ ଗୋବର କାମ କରିବାକୁ ଲୋକ ଚିଡିକି କେତେ ଜଣ ଏମିତି ଗାଈଗୋରୁକୁ ମାରିଛନ୍ତି ରାଗରେ କିନ୍ତୁ ଆପଣ ମାନେ ଖୁସି ରେ କରୁଛନ୍ତି ଯାହା ହଉ ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ। ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରନ୍ତୁ। ଆଉ ଆପଣ କେବେରେ
ଗାଈ ଗୋରୁଙ୍କୁ ଗୋବରରେ ଘଷି କେତେ ପାରୁଛୁ ଜାଳୁଛୁ।
ହଁ।
ତାଙ୍କ ଖତ ଗୋବର ଖତ ହଉଚି ବିଲରେ ଆମର କେତେ
ଆଚ୍ଛା।
ମାନେ ସାର ଭାଗ କମି ଯାଉଚି ଆଖୁ ପକେଇବାରେ।
ଆଛା ଆପଣ କେବେ ରାଗି ଗାଈ ଗୋରୁକୁ ବାଡେଇଛନ୍ତି?
ରାଗଟା ଗରେ ତ କେତେଦିନର ହବ ମାନେ ମାରିଥିବୁ।
ଆଚ୍ଛା କିନ୍ତୁ ହୃଦୟରେ ବହୁ ତାଙ୍କ ପ୍ରତି ଆପଣଙ୍କର ଭକ୍ତି ହଁ ଭକ୍ତି ସମ୍ମାନ ଭଲ ପାଇବା ଅଛି ଆପଣଙ୍କ କଥାରୁ ଜଣା ପଡୁଚି। ଆଉ ଆପଣଙ୍କର ସବୁ କଣ କଣ ଫସଲ ମୁଁ ଶୁଣିଚି ଲାଗେ। ଆଉ କଣ ସବୁ କରନ୍ତି ଆପଣଙ୍କର?
ଆମ ବାରିରେ କଖାରୁ, କାକୁଡି, ପାଣି କଖାରୁ, ଭେଣ୍ଡି, ଜହ୍ନି। ପୋଇ, ହଡ଼ା।
ବଢିଆ ଆଉ।
ହୁଁ।
ଆଉ ସତ କଥା ଆପଣଙ୍କ ସହିତ ଆପଣଙ୍କ କଥାଟି ମତେ ବହୁତ ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇକି ପୁରା ମନକୁ ଶାନ୍ତି ମିଳିଲା। ବହୁତ କିଛି କଥା ଆପଣଙ୍କ ଠାରୁ ମାନେ ଶିଖିବାର ଅଛି। ଆମ ମାନେ ଗୋରୁ ଗାଈଙ୍କ ପ୍ରତି ଯୋଉ ଆପଣଙ୍କର ଭଲ ପାଇବା, ସମ୍ମାନ ଆଉ ଆପଣଙ୍କୁ ଭଗବାନ ସବୁବେଳେ ଘଣ୍ଟ ଘୋଡେଇକି ରଖନ୍ତୁ। ଆଉ ମୁଁ ଆମ କଥାଟି ଚାଲନ୍ତୁ ସମାପ୍ତ କରିବା। ଆପଣ ଖାଇସାରିଛନ୍ତି ନ ବିଶ୍ରାମ ଆସିକି ନିଅନ୍ତୁ। ଆଚଛା ରହିଲି।
ହଉ ଜୟ ଜଗନ୍ନାଥ।